ହଁ।
ହୁଁ।
ଏଇ ବସିଥିଲି ରୋଷେଇ କରିବ
ହ୍ୟାଲୋ।
ହଁ। ସରିନି ରୋଷେଇ?
ହଁ କଁ ନା।
ଆଜି କଣ ରୋଷେଇ କରଚ? ମୁଁ ଏଇଠି ରୋଷେଇ ସାରିକି ବସିଛି। ହୁଁ ଆଜି କଣ ରୋଷେଇ କରଚ?
ରୁଟି ଡାଲମା।
ହୁଁ। ନା ଆଉ କ
ଆଉ ସବୁ ଭଲ ନା?
ହଁ ଭଲ।
ହଁ ଦେହ ପା ଭଲ ଅଛି?
ହଁ। ଆଉ କୁଆଡେ ଯାଇଥିଲ ରଜରେ?
ରଜରେ କୁଆଡେ ନା।
ହଁ।
ନା। ଛୋଟ ଛୁଆ ଟା ତ ଆଉ କୁଆଡ଼େ ଯିବି?
ହୁଁ। ଆଉ ଆଉ କୁଆଡେ ସବୁ ବୁଲାବୁଲି କଣ କରୁଛ କୁଆଡେ ଠାକୁର ଫାକୁର ଆଡେ ଯାଉଛ?
ମୁଁ କୁଆଡ଼େ ଯାଏ
ଆଁ ହ
ଆଉ କେବେଠୁ କୁ ଆଡେ ଜାାଇନୁ ଆ।
ଆଉ ଛୁଆ କଣ କରୁଛି?
ପୁଅ ଶୋଇଛି।
ହୁଁ। ଆଉ ତୁମ ଘରେ କିଏ ଆଉ ସବୁ ଅଛନ୍ତି?
ହଁ ଘରେ ବାପା ବୋଉ ମୁଁ ପୁହ।
ହୁଁ।
ହ୍ୟାଲୋ।
ଅଁ।
ହଁ।
ଆଉ ତୁମ ଗାଁ ରେ ଠାକୁର କଣ ସବୁ ହଉଛି?
ହଁ ଲକ୍ଷ୍ମୀ ପୂଜା ଫୁଜା ଏଠି ଆଉ କଣ।
ହୁଁ। ଭଲ। ହୁଏ।
ହଁ ଭଲ ହୁଏ।
ଆଉ ରଥଯାତ୍ରା?
ରଥଯାତ୍ରା ଏଠି ହୁଏନି।
ଆଉ
ନା
ଆଉ କୋଉଠିକି ଯିବ ନା ରଥଯାତ୍ରା ଦେଖିବାକୁ?
ଉଁ ନା ମଥ ପ୍ରବେଶିତ ନୁହେଁ ଟିଭିିନ କହେ।
ହୁଁ ଆଉ ନୂହ। ଏ ଏଠି ତ ଭଲ ରଜରେ ଭଲ ହେଇଥିଲା ଆଉ।
ହୁଁ ତମେ ବୁଲି ଯାଇଥିଲ ଏଇ ରଜ ରେ?
ହଁ ରଜରେ ଯାଇଥିନୁ ବୁଲିବାକୁ କାମୁଡେଇ।
କାମୁଡେଇ ତମ ଗାଁ କି କାମୁଡେଇ?
ହଁ
ତମ ଘର କାମୁଡ଼େଇକି?
ହୁଁ।
ଓହୋ ଏଥି ତମ ଗାଁକୁ ପଳେଇଥିବ ଆଉ।
ଉୁଁ। ଯାଇଥିନୁ ରଜରେ ବୁଲାବୁଲି କରିକି ଆସିନୁ ଆଉ ରଜ ପାଳନ କରୁଚନ୍ତି ସେଠି ଭଲ ଆଉ।
ହଁ ଆଉ
ହଁ ହଁ। ଆଉ ନଈ ବଡି ତ ଆସିଛି। ପାଣି ଆସିଛି ନଈରେ। ଆଉ ରଥଯାତ୍ରାରେ ପୁରୀ ଆଡେ ଯିମୁ ବୋଲି ବାହାରିଛୁ। ବୁଲି ବୁଲାକି ଟିକେ ଦେଖି ଦୁଖାକି ଆସିବୁ ଆଉ। ଆଉ ତମ ପୁଅ ଶୋଇ ସାରିଲାଣି? ବ ରେ ହ୍ୟାଲୋ ହ ହ ହ୍ୟାଲୋ କଣ ହେଲା କଥା ହେଲା ଆଉଥରେ କଥା ହେବୁ। କଥିଲା ନା କଣ ହେଇଛି ହଁ କାଟିଦେଲେ ଠିକ ଏପର୍ଯ୍ୟନ୍ତ ଚାଲୁଛି ଏଟା ମାନେ ଇ ହେ ଯିବା ଆ ନାହିଁ ନା କଣ ହ ନେଟ୍ ନାହିଁ ଆଁ ନେଟ ବ ଆସ ମୁଁ ରଖୁଛି ଆଉ। ହଁ ଜମାରୁ